କ କରୁଚ?
ଏ ଏଠି ବସିଥିଲି ଆଉ
ଉଁ ହୁଁ ଆଉ କଣ ଖାଇ ପି ସାଇଲଣି ନା କଣ?
ହଁ ଏବେ ଖାଇକି ଆସିଲି। ଆଉ ତମେ କଣ କରୁଚ?
ଆମେ ଖାଇନୁ ଏନେ ରୋଷେଇ ଆମର ସରିଲା।
ଓହୋ।
ଖାଇନୁ ଏଇ ଟିକେ ଗରମ ହଉଚି ତ ଛାତ ଉପରେ ବସିଚି ଟିକେ ଥଣ୍ଡା ଲାଗିଲାଠୁ ଯିବୁ ଖାଇବୁ ଆ ସାଢେନଟା ଦଶଟାରେ ଆମେ ଜଲଦି ଖାଉନୁ ଏ ଛୁଆ ଆଇଲେ ସମସ୍ତେ କହିକିରି ଖାଇବୁ।
ଓହୋ କୁଆ ଯାଇଚନ୍ତି କି ସମସ୍ତେ?
ସମସ୍ତେ ଯିଏ ଜି ଯୁଆଡେ ବାହାରକୁ ଟିକେ ଗରମ ହଉଚି ତ ସମସ୍ତେ ଯାହା ପଳେଇଛନ୍ତି ବୁଲିବା ପାଇଁ ଆଉ ଦାଣ୍ଡରେ କଉଠୁ ବସିଥିବେ।
ଓହୋ ଆମର ଆମେ ସେମିତି ସମସ୍ତେ ଯାଇଥିଲୁ ଏନା ଆମ ଏଇ ଗାଁ ପାଖରେ ଶିବ ମନ୍ଦିର ଗୋଟେ ପ୍ରତିଷ୍ଠା ହଉଛି ଯେ ସେଇଠିକି ଯାଇଥିଲୁ ଆଉ ସେଠି ଜଣେ କୁନି ପ୍ରବଚକ ହେଇଛନ୍ତି ବକ୍ତା ସବୁ ଠାକୁରଙ୍କ ବିଷୟରେ ଏ ପ୍ରବଚନ ଦଉଛନ୍ତି ସେଇଠି କିଛି ସମୟ ବସିଲୁ। ଉଁ ଠାକୁରଙ୍କର ନାମ କିଛି ଶୁଣିଲୁ ତାପରେ ଏବେ ଆସିକି ତ ଏଇ ଖାଇକି ମୋ ଝିଅ ଟାକୁ ଟିକେ ଶୋଇ ପକଉଥିଲି ଆଉ।
ହୁଁ ସେଠିକ ଡାକ କିଏ ସବୁ ଛୁଆ ପିଲା ସମସ୍ତେ ଯାଇଥିଲ ନା କଣ?
ହଁ ଆମର ସମସ୍ତେ ଯାଇଥିଲୁ ସାଙ୍ଗ ହେଇକି ଆଉ
ଆଉ ତମର ହଁ ହଁ ଯାଇଥିଲୁ। ଆଉ ଗାଡି କରିକି ଯାଇଥିଲୁ ତମର ସେପଟେ କଣ ସବୁ ପର୍ବପର୍ବାଣୀ ହଉଛି?
ଆମର ଏପଟେ ରଜ ରଜ ତ ଏବେଇ ଗଲା ସାଙ୍ଗେ ସାଙ୍ଗେ ଆଉ ରଜ ପର୍ବ ତ ଏବେ ହେଲ ତାପରେ ଅଛି ଭା ଭାଲୁକୁଣି ଓଷା ତାପରେ କୁମାର ପୂର୍ଣ୍ଣିମା ଏ ହଉ ସେ ହଉଛି ଆଉ ପର୍ବ ପରାୟଣ ସବୁ ପର୍ବ ଅଛି ଆମ ଆଡେ।
ଆମର ତ ଏପଟେ ଆଉ ଖୁଦୁରୁକୁୁଣି ଭାରି ପ୍ରସିଦ୍ଧ ଆମ ଏପଟେ ଖୁଦୁରୁକୁୁଣିୀ ଓଷା ଟାକୁ ବହୁତ ମାନେ ଭଲ ମାନେ ଭଲ ଜାକ ଜମକରେ ସମସ୍ତେ ପାଳନ କରନ୍ତି ଆମର ଯୋଉ ଝିଅ ମାନେ ସବୁ ବାହାଘର ହେଇଥାଏ। ସେମାନେ ସବୁ ଶାଶୁ ଘରୁ ସବୁ ଝିଅ ମାନେ ଘରକୁ ଗାଁ କୁ ଆସନ୍ତି ଆଉ ଖୁଦରୁକୁଣି ପୁଣି ସେ ପାଞ୍ଚ ପାଳିର ଶେଷ ପାଳିକି ଅବଶ୍ୟ ଆସନ୍ତି ସବୁ ପାଳି ଆସନ୍ତିନି କିନ୍ତୁ ଶେଷ ପାଳିରେ ଆସନ୍ତି ଆଉ ସାଙ୍ଗ ହେଇକି ମାନେ ଆମର ଏଠି ମାଇକି ଫାଇକି ବାଜି ଯେ ପୁରା ଟେଣ୍ଟ ସାହିର ଆରମ୍ଭରୁ ଯେ ଶେଷ ପର୍ଯ୍ୟନ୍ତ ମାନେ ଗୋଟେ ଆମର ଗୋଟେ ବଡ ସାାଇଟ ଯେହେତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟେଣ୍ଟ ମରା ହୁଏ ମାଇକି ବାଜେ ତାପରେ ସେଦିନ ଟା ଆମର ଭୋଜି ଭାତର ପୁରା ଆୟୋଜନ କରାଯାଏ। ଆଜି ସବୁ ଝିଅ ମାନେ ମିଶିକି ବି ଭୋଗ ଆମର ବିଭିନ୍ନ ପ୍ରକାରର ଯୋଉ ସେଓ ହଉ ଅଙ୍ଗରୁ କମଳା ନଡ଼ିଆ ଆଉ ଖଇ ତ ମା ଖୁଦରୁକୁଣୀଙ୍କର ଖଇ ଭୋଗ ଟା ଟିକେ ପ୍ରସିଦ୍ଧ ସେ ଖଇ ବି ସେଥିରେ ପଡ଼ିଥାଏ ଭୋଗ କୋ ହୁଏ ତାପରେ ଆମର ଏଠି ଭଲ ସେ ଆମ ଖୁଦୁରୁକୁୁଣି ଓଷା ଟା ଭଲରେ ପାଳନ କରନ୍ତି ତମର ସେ ଏପଟେ କେମିତି କଣ ପାଳନ?
ଆମର ଛୁଆ ମାନେ ବି ସେଇ ସବୁ ନୂଆ ଝିଅ ମାନେ ଆସନ୍ତି ଆଉ ଗାଁରେ ଯୋଉମାନୋନ ଅବହାଡି ଝିଅ ସେମାନେ କରନ୍ତି ଯୋଉ ବାହାରେ ଝିଅ ମାନଙ୍କୁ ଇନଭାଇଟ କର ମାନେ ଡାକିକି ଆଣନ୍ତି ତାଙ୍କୁ ଡାକିକି ଆଣନ୍ତି ସମସ୍ତେ ଆସିକରି ଏକାଠି ଗେ ଜାଗାରେ ହଉଛି ଗୋଟେ ଗାଁ ର ମାନେ ମଝି ଜାଗାରେ ଗୋଟେ ମଣ୍ଡପ ଥାଏ ସେ ମଣ୍ଡପ ରେ ଟେନ ମାରିକରି ସେମାନେ ହଉଛି ନାଚ ଗୀତ ଛୁଆ ମାନ ତାଙ୍କର ନିଜେ ନିଜେ କରନ୍ତି ଆ ସବୁ କମ୍ପିଟିସନ କରନ୍ତି। ଆଉ ଭଲ ପ୍ରସେସନ ବି କରାଯାଏ ଆ ଝିଅ ମାନ ସବୁ ନାଚ ସବୁ ନାଚ ଶିଖିକି ନାଚନ୍ତି ଛୁଆ ଗୁଡେ ବି ଡ୍ରାମା ବି କରନ୍ତି ତା ଭିତରେ ଆଗ କାଳରେ ଯୋଉ ପୁରୁଣା ଯୋଉ ଆମର ଥିଲା ଯୋଉ ଡ୍ରାମା ତାକୁ କ ବି କରନ୍ତି ଆଉ ଛୋଟ ଛୋଟ ଛୋଟ ଛୁଆ ମାନେ ସିଏ ନାଚନ୍ତି ଏସବୁ ହୁଏ ଆଉ
ହୁଁ ଆମର ତ ସେପଟେ ବି ସେମିତି ହୁଏ ଆଉ ଆମର ଆମର ବି ଏଠି ଗାଁ ରେ ବି ଭଲ ମଙ୍ଗଳାଙ୍କ ମନ୍ଦିର ଅଛି ଶିବଙ୍କ ମନ୍ଦିର ଅଛି ଆଉ ଏଠି ଚଣ୍ଡଡିର ଚଣ୍ଡି ଠାକୁରଙ୍କର ବି ଭଲ ମନ୍ଦିର ଅଛି। ଆମର ସେ ସବୁ ଏପଟେ ସବୁ ମନ୍ଦିର ବି ଅଛି ତମ ପଟେ କଣ କଣ ଭଲ ଭଲ ମନ୍ଦିର କିଛି ଅ
ହଁ ଆମର ଏପଟେ ଅଛି। ଶିବ ମନ୍ଦିର ଅଛ ଅଛି ଜଗନ୍ନାଥ ମନ୍ଦିର ଅଛ ଅଛି ଆଉ ଶନି ମନ୍ଦିର ବି ଅଛି ହନୁମାନ ମନ୍ଦିର ଅଛି ହନୁମାନ ମନ୍ଦିର ପୁରା ଆମ ଘର ପାଖରେ। ଆଉ ତା ତାରିଣୀ ମନ୍ଦିର ବି ଆମ ଘର ପାଖରେ
ଅ ହୋ।
ମନ୍ଦିର ଅଛି ସବୁ ପର୍ବପର୍ବାଣିରେ ସେଇଠି ଯାତ୍ରା ହୁଏ।
ଓହୋ ଆମ ପଟୁ ଆମ ପଟକୁ ସମସ୍ତେ କେଉଁଦିନ ଟିକେ ସାଙ୍ଗ ହୋଇଇକି ଆମର ଏପଟେ ଶିବ ମନ୍ଦିର ଅବଶ୍ୟ ଆମ ଗାଁରେ ଅଲଗା କିନ୍ତୁ ଆମ ଗାଁ ପାଖରେ ଏଇ ଆମ ଆଖପାଖରେ ବି ମାନେ ବଡ଼ ବଡ଼ ଶିବଙ୍କର ମାନେ ବହୁତ ଉଚ୍ଚ ତାର ବି ଭଲ ମନ୍ଦିର ଅଛି ବହୁତ ଭଲ ପାର୍କ ଅଛି ଆଉ ବିଭିନ୍ନ ପ୍ରକାରର ଜିନିଷ ସବୁ ଅଛି କେତେବେଳେ ତମ ପରିବାର ସମସ୍ତେ ସାଙ୍ଗ ହୋଇଇକି ଆମ ପଟକୁ ଟିକେ ଆସୁନାହାନ୍ତି ବୁଲିକି ଯିବେ ଦେଖି ଦୁଖାକି ଯିବେ ବୁଲିବେ ଚାରିଆଡ଼େ। ଆମ ଗାଁ ର କେମିତିକା ପୋଖରୀ କେମିତିକା ନଈ କେମିତିକା ଝରଣା ଆଉ ଆମର ବି ଜଙ୍ଗଲ ଏରିଆ ଘରଣା ଆମର ବି ବଡ ବଡ ମାନେ ବଡ ଜଙ୍ଗଲ ଭିତରେ ଆମର ଘର ସବୁ ଜିନିଷ ଟିକେ ଦେଖିବେ ଆଡେ ବୁଲି ବୁଲାକି ଯିବେ କୋଉ ଦିନ ଟିକେ ଆସୁ ନାହାନ୍ତି ବୁଲି ବୁଲାକି ଯାଆନ୍ତେ
ଆଉ କେତେବେଳେ ସୁବିଧା ହେଲେ ଛୁଟି ମେନ୍ ହଉଛି ବେଶୀ ହଉଛି ଛୁଟି ଦିନରେ ହିଁ ଆମେ ଯାଇପାରିବୁ ଅଲଗା ଦିନରେ ତ ନୁହଁ ଛୁଟି ହେଲେ ସମସ୍ତେ ସାଙ୍ଗ ହେଇକି ବାପ ମା ଛୁଆ ସମସ୍ତେ ସାଙ୍ଗ ହେଇକି ଯିବୁ ଦେଖିବା କଣ କେମିତି ଟିକେ ତମ ଏ। ବୁଲିକି ଦେଖିକି ଆସିବୁ କୌଣସି ଗୋଟେ ପର୍ବପର୍ବାଣିରେ ଯିବୁ ଯେ ସବୁ ଦେଖିକି ଆସିବୁ।
ହ। ଆଉ ତମର ସେପଟେ ଗାଈ ଫାଇ ରଖିଛ ନା।
ହଁ ଆମର ଆମର ଗାଈ କି ଆମେ ରଖିଛୁ ଜର୍ସି ଆଉ ଗୋଟେ ହଉଛି ଗିର୍ ଆଉ ଦେଶୀ ବି ଅଛନ୍ତି ଚାରି ଛଅ ଚାରି ପାଞ୍ଚଟା ରେ ହେ ସେମାନଙ୍କ ସେ ସେଇମାନଙ୍କ କାମ କରୁଛୁ କ୍ଷୀର ବିକ୍ରି କରୁଛୁ ଦହି ବିକ୍ରି କରୁଛୁ ଘିଅ ବି ବିକ୍ରି କରୁଛୁ ତାଙ୍କ ସହିତ ତାଙ୍କ ଖତ ବି ବିକ୍ରି କରୁଛୁ ଏଥିରେ ଆମେ ଅବଶ୍ୟ କିଛି ପଇସା ଇନକମ କରିପାରୁଛୁ। ତମର ସେପଟେ ଇନକମ ଯଦି କାହା ନାହିଁ ତମର ଯଦି କିଛି ନାହିଁ ତମେ ସେ ସବୁ କରୁନା।
ହଁ ଆମର ଆମର ଏଇଠି କଣ ହେଇଛି କି ତମର ସେପଟେ କଣ ଅଛି ମୁଁ ଜାଣିନି କିନ୍ତୁ ଆମର ଏପଟେ ଆମେ ଯୋଉ ସ୍ଵୟଂ ସହାୟକ ଗୋଷ୍ଠୀ ଅଛି ମିଶନ ଶକ୍ତି ତରଫରୁ ଆମେ ସେଇ ଗୋଷ୍ଠୀରେ ମିଶିଛୁ ସେଇ ଗୋଷ୍ଠୀରୁ ଆମେ କିଛି ଋଣ ଆଣିକି ଇଁ କି ଗଈ ବି ମାନେ ଦେଶୀର ରଖିଛୁ ତା ସହିତ ସେଇ ଦର୍ଶି ବି ରଖି ଏଇ ଯୋଉ ବିଭିନ୍ନ ପ୍ରକାରର ଗାଈ ରଖିଛୁ ସେଇ ଗୋଷ୍ଠୀରୁୁ ଋଣ ଆଣିକି ବି ବିଭିନ୍ନ ପ୍ରକାର ବ୍ୟବସାୟ ବି କରୁଛୁ ସେ କ୍ଷୀର ଦହି ଛେନା ଆମର ବି ବିକ୍ରି ହୁଏ ଆମର ବି ସେଇ ବିକ୍ରି କରାଯାଏ ତା ସହିତ ସେଇ ଯୋଉ ତମ ପଟେ ତ ଗୋଷ୍ଠୀ ଥିବ କି ନାହିଁ କିନ୍ତୁ ଆମ। ଆମର ଏପଟେ ଗୋଷ୍ ଏ ଯୋଉ ସ୍ଵୟଂ ସହାୟକ ଗୋଷ୍ଠୀର ଋଣ ଆଣିକି ଆମେ ବହୁତ ପ୍ରକାରର ବ୍ୟବସାୟ କରୁଛୁ
ଓ ହୋ
ହ
ଆମର ସେମିତି ସ୍ୱୟଂ ସହାୟକ ଗୋଷ୍ଠୀ ଯେଉଁ ଯୋଉ ଆମେ କରିଚୁ ସେଥିରେ ଆମର ହଉଚି ଆମର କିଛି ଭଉଣୀମାନେ ଅଛନ୍ତି କି ଗ୍ରୁପ ମାନେ ସେମାନେ ସବୁ ବିଭିନ୍ନ ପ୍ରକ ପ୍ରକାରର ସବୁ କାମ କରନ୍ତି କିଏ ସିଲେଇ କରନ୍ତି କିଏ ଦୋକାନ ଦେଇଚନ୍ତି ଏମିତି ଏମିତି ସବୁ କରନ୍ତି ଆଉ ଆଉ କେତେ ଜଣ ବଡି ପାମ୍ପଡ ବି କରି ପ କରନ୍ତି କରୁଚନ୍ତି ଯା ହଉ ସମସ୍ତେ କିଛି କିଛି ଇନକମ କରିପାରୁଛନ୍ତି ଆଉ ଲେଡିଜ ମାନେ ସ୍ତ୍ରୀ ଲୋକ ମାନେ ସବୁ ଏଇଥିରୁ ମାନେ ନିଜ ସ୍ଵାମୀ ଆଉ ପୁଅଙ୍କୁ କିଛି ନକହି ନିଜ ହାତ ସେ ନିଜେ କିଛି କିଛି ସଞ୍ଚିତ ସଞ୍ଚିକି ରଖୁଛନ୍ତି ସୁବିଧା ଅସୁବିଧା ପାଇଁ ଆଉ ଛୁଆ ମାନଙ୍କ ପାଠ ପଢାରେ ବି କିଛି ଖର୍ଚ୍ଚ କରୁଚନ୍ତି।
ଆଗରୁ ତ ଥିଲା ସ୍ତ୍ରୀ ମାନେ ଝିଅ ପିଲା ମାନଙ୍କୁ ସେତିକି ପ୍ରାଧାନ୍ୟ ଦଉନଥିଲେ ସେମାନଙ୍କୁ ବାହାରକୁ ବାହାର କରିଦଉନଥିଲେ କହିଲେ ତୁ ଏଇଠିକି ଗଲେ ତୋର ଏଇ ଅସୁବିଧା ହବ ତୋତେ କେହି ଦେଖିବେନି ଏଭଳିଆ ଭେଦଭାବ ଆଗରୁ ଥିଲା କିନ୍ତୁ ଏବେ ତ ମାନେ ସେଇ ସ୍ଵୟଂ ସହାୟକ ଗୋଷ୍ଠୀ ପରେ ମିଶନ ଶକ୍ତି ଇଏରେ ସବୁ ମାନେ ଏମିତି ବି ଅଶୀ ବର୍ଷର ମା ବୁଢୀ ବୁଢୀ ମା ସିଏ ବି ମାନେ ବାହାରୁକୁ ଆସି ପାରୁଚି ସମସ୍ତଙ୍କ ପାଖରେ ବସି ପାରୁଚି ସମସ୍ତଙ୍କ ପା ଖରେ ମାନେ କଥାବାର୍ତ୍ତା କରିପାରୁଚି ଆଉ ସବୁ ଜିନିଷ ସେଟା ବି ଜାଣି ପାରୁଚି ସେତେବେଳ ସମୟ ଅବଶ୍ୟ ଥିଲା କିନ୍ତୁ ଏବେ ଝିଅମାନେ ତ ନିଜେ ବି ଉଚ୍ଚ ଶିକ୍ଷିତ ହଉଛନ୍ତି ଏଇନା ଏଇ ଯୋଜନା ସାହାଯ୍ୟରେ କାରଣ ସେ ପା ଆମେ ଗୋଟେ ନୂଆ ବୋହୁ କୁ କହୁଥିଲେ ନାଇଁ ତୁ ନୂଆ ବୋହୁ ହେଇଚୁ ଏଠିକି ଯିବୁନୁ ସେଠିକି ଯିବୁନୁ କିନ୍ତୁ ଆଜିକାଲି ଇଏରେ ଉଚ୍ଚ ଶିକ୍ଷିତା ସମସ୍ତେ ହେଲାରୁ ନା ମୋ ବୋହୁ ଚାକିରୀ କରିବ ମୋ ବୋଉ ନିଜ ପଇସାରେ ନିଜେ ହିଁ ମାନେ ଚଳିବ କାହା ଉପରେ ନିର୍ଭର ହବନି ଆଉ ତାର ନିଜ ପରିବାରର ଉନ୍ନତି କରିବା ସହିତ ତା ପିଲାମାନଙ୍କର ବି ଉନ୍ନତି କରିବ ନା ଆଜିକାଲି ଯୁଗ ସେୟା ହେଲାଣି ସେତେବେଳେ ସେୟା ଥିଲା କିନ୍ତୁ ଆଜି ତ ସେଆ ଆଉ ନାହିଁ ଏବେ କେତେ ମାନେ ଆମ ଓଡିଶାର ହଉ ମୁଁ ସିନା ମାନେ ଓଡିଶାରେ ସମସ୍ତେ ଉନ୍ନତି କଲେଣି ଆମ ପରିବେଶ ଉନ୍ନତି କରିବା ସହିତ ପରିବାର ବି ଉନ୍ନତି କଲାଣି ଏମିତି ଆଉ
ହୁଁ ହୁଁ ଆ
ଆଉ କଣ ଖାଇବା କଣ କରିଚନ୍ତି?
ଅ ହେଇଛି ଭାତ ଡାଲି ଆଉ ପୋଟଳ ଭଜା ପାମ୍ପଡ଼ ଏଇ ସବୁ ଆଉ ଚା ଷୀବନ୍ଦୀ।ଆମେ ହେଲୁ ଚାଷୀବନ୍ଦୀ ଏରିଆ ଲୋକ। ଆମେ ସବୁ ଏଇ ଗାଁ ଘର ପରିବା ମାନେ ଘରେ ଯାହା ଇନକମ ଯୋଉ ପରିବା ହିଁ ଆମେ ଲଗେଇଚୁ ସେଇଆକୁ ହିଁ ବେଶୀ ଆମେ ଖାଉଚୁ। ଆମେ ବାହାର ପରିବା ବି ଏତେ ସାର ଦିଆ ପରିବା ବି ଏତେ ଖାଉନୁ।ଯାହା ନିଜେ ଖଟୁଚୁ ସେ ଖାଉଚୁ। ଆ ତମ ଆଡେ?
ହଁ ଆମର କିଣିକି ଆଣିକି ବାହାରୁ ଖାଉ।ତାପରେ ନିଜ ବାଡିରେ ଲଗାଉ ଖାଉ ଯେତେବେଳେ କିଛି ଅସୁବିଧା ଆ ରୁ କିଛି ନ କରିଥାଉ ବାହାରକୁ କିଣିକି ଆଣିକି ଖାଉ ଆଉ।
ଉଁ ହୁଁ ନାଇ ଆମେ ନିଜ ବାଡି
କରିକି ଖାଇବା ଟା ଠିକ।ବାହାର ଜିନିଷ ଖାଇବାଟା ଠିକ ନୁହଁ।ହଉ ଆଉ ଆଉ କେତେବେଳେ କଥା ହବା ଆମ ଝିଅ ଟା ଟିକେ କାନ୍ଦୁଚି।ମୁଁ ରହୁଚି ଆଁ?
ହଁ।